ହାଲୋ। ହାଲୋ। ହଁ ମେଡ଼ାମ୍ କଣ କରୁଚନ୍ତି।
କିଛି ନାହିଁ ଏମିତି ଛାତ ଉପରେ ବସଚି।
ଆଚ୍ଛା ତ ଭଲ ଅଛନ୍ତି?
ହଁ ଭଲ ଅଛି ଆପଣ ଭଲ ଅଛନ୍ତି କି ନାଇଁ?
ହୁଁ ଭଲ ଅଛି ତ ଆମ୍ ନାମ ଟପିକ୍ ଉପରକୁ ଯିବା?
ହୁଁ।
ତ ଆମ ଓଡିଶାରେ ଏମିତି କିଛି ମାନେ ଜାଗା ଅଛି ଯୋଉଠିକି ଆମେ ମାନେ ଚାରିଆଡେ ବୁଲୁଚେ। ତ ବୁଲିବା ଉପରେ ଆମେ ଟିକେ ଆଜି କଥା ହେବା।
ହଁ।
ତ ଆପଣ କୁଆଡେ କୁଆଡେ ଯାଇଚନ୍ତି ବୁଲିବା ପାଇଁ?
ମୁଁ ତ ବୋହୁତ କମ୍ ଜାଗା ଯାଇଚି ଯେତିକି ମାନେ ପୁରୀ କୋଣାର୍କ। ତା ସହିତ ଆମ ପାଖାପାଖି ଏରିଆ ବଟେଶ୍ଵର ଅଳେଶ୍ଵର।
ଅଳ ଅ ଅଳେଇସ୍ୱର ମାନେ କୋଉଠି ସେଇଟା? ତାର କିଛି ବିଚ୍ ଅଛି କି?
ନାଇଁ ପିସ୍ ନାଇଁ ବାକି ମାନେ ଆମର ଯେମିତି ବଟେଶ୍ଵରରେ ମାନେ କଣ କୁହନ୍ତି ଯୋଉ ସମୁଦ୍ର ର ସେମିତି ଅଛି।
ହଁ ହଁ ସେଇଟା ଆଲେକସ୍ୱର ନାଁ ଅଳେଶ୍ଵର ନୂଆ ଦେଖୁଚି।
ନାଇଁ ଅଳେଶ୍ଵର ବୋଲି କହନ୍ତି।
ଆଚ୍ଛା।
ହୁଁ ତ ଏମିତି ମାନେ ଲୋକ ବାସ୍ ଖାଲି ଯେହେତୁ, ମାନେ ଅଳେଶ୍ଵର ଏଇଥିପାଇଁ ଲୋକ ଯାଆନ୍ତି କି? ଅ ସମୁଦ୍ର ଅଛି, ତା ସହିତ ଝାଉଁ ବଣ ବି ଅଛି। ଲୋକମାନେ ଯୋଉ ମାନେ ଆମେ ଯାଉଛନ୍ତି ଭୋ ଜି କରିକି ଖାଇବା ପାଇଁ ବଣ ଭୋଜି ସେ ଟାଇପ ର ଯାଉଛନ୍ତି। ଲୋକ ଭୋଜି ଭାତ କରିକି ଖାଇବା ସହିତ, ତ ମନ୍ଦିର ଅଛି। ହୁଁ, ଦର୍ଶନ ହୋଉଚି ପ୍ରଭୁଙ୍କର, ତା ସହିତ ଭୋଜି ଭାତ କରିକି ଖାଉଚନ୍ତି। ତା ସହିତ ତ ସମୁଦ୍ରରେ ଲହଡି ଭାଙ୍ଗିବାର ସୁଯୋଗ ମିଳୁଚି। ତ ତିନୋଟି ଜାଗା ସୁଯୋଗ ଗୋଟେ ଥରରେ ମିଳୁଥିବାରୁ, ସେଇ ଜାଗାକୁ ଅଧିକ ଲୋକମାନେ ଯିବା ଆସିବା କରୁଛନ୍ତି। ଭୋଜି ଭାତେ ଏଏମିତି କରନ୍ତି, ବାକିି ତା ପାଖରେ ଲାଗିଚି ଆମର ବଟେଶ୍ଵର। ତ ସେଇଠି ବି ସମୁଦ୍ର ଅଛି ବାକି ଝାଁଉଁ ବଣ ଅଛି। ତା ସହିତ ସେଠି ହଁ ବାବା ମହାଦେବଙ୍କର ବହୁତ ଭଲ ମନ୍ଦିର ରହିଚି। ଯୋଉଠି ମାନେ ତା ସହିତ ପାର୍କ ପରିକା ଅଛି ମନ୍ଦିର ବହୁତ ବଡ। ତ ଲୋକ ମନ୍ଦିର ଦେଖିବାକୁ ଯାଆନ୍ତି, ତା ସହିତ ପାର୍କ ମଧ୍ୟ ଅଛି। ମାନେ ନିଶ୍ଚିଳ ଜାଗା। ମାନେ, ଗଛ ପତ୍ର ପାର୍କ ଏସବୁ ଅଛି ତ ଜାଗା ବହୁତ ସୁନ୍ଦର ଜାଗା। ଆଉବାକି ଆମ ଏରିଆାର ଖଲିକୋଟ ରେ ତ ଜାଣିଥିବେ ପାର୍କ ଅଛି ଖଲିକୋଟ ପାର୍କ। ବାକି ଜିମ୍ ଅଛି, ହଁ।
ମର୍ଦୱାଜ ପାର୍କ।
ହଁ, ବାକି ତା ସହିତ ଆମ ଖଲିକୋଟ ର ମାଗୁଣୀର ଶଗଡ ବାକି ଆ ଖଲିକୋଟ ପାଖରେ ରହିଛି ଆମର ନିର୍ମଳଝର ମନ୍ଦିର। ଯୋଉଠି ହଁ ଅମ୍ବଳେଶ୍ଵର ବାକି ସାଇ ସାଇବାବା ମନ୍ଦିର ତା ସହିତ ଆମ, ବିଶ୍ଵର ଦ୍ଵିତୀୟ ଜଗନ୍ନାଥ ମନ୍ଦିର ଆମ ଖଲିକୋଟରେ ଅବସ୍ଥିତ ଅଛି। କେବେ କେବେ ଯିବାର ସୁଯୋଗ ମିଳୁଛି, ଯେହେତୁ ଆମେ ଖଲିକୋଟ ପାଖରେ ରହୁଚୁ। ତ ଯେବେବି ଖଲିକୋଟରେ କାମ ପଡେ, ତ ଯାଇକି ଜଗନ୍ନାଥଙ୍କୁ ଦର୍ଶ ନ କରିବାରୁ ବାକି ଆଉ ଏଇ ପାଖରେ, ମାନେ ଆମ ଅ ପୁରୀ କୋଣାର୍କ ତ ବହୁତ ଦୂର। ଖଲିକୋଟରୁ ତ କେବେ କେବେ ସୁଯୋଗ ମିଳେ, ସବୁଦିନ ସୁଯୋଗ ମିଳେ ନା ଯିବା ପାଇଁ ବାକି ଆମର, ଉଁ ପିକନିକ୍ ମାନେ ବୁଲିବା ପାଇଁ ଯେବେ ସୁଯୋଗ ମିଳେ ପିକନିକ୍ ପରିକା। ତ ଏଇସବୁ, ମାନେ ଆମର ସମ୍ବଲପୁର ସମ୍ଲାଇ। ବାକି ଆମର ଘଟଗାଁ ତାରିଣୀ, କାଳିଜାଇ ଏସବୁ ଜାଗା ଯିବାର ସୁଯୋଗ ମିଳେ, ତ ଆପଣଙ୍କୁ କୁଆଡ଼େ କୁଆଡେ ବୁଲି ଯାଇଛନ୍ତି ଆପଣ?
ମୁଁ ଭୁବନେଶ୍ଵର, ଭୁବନେଶ୍ୱର ଖଣ୍ଡଗିରି, ଉଦୟଗିରି, ଧଉଳି, ଲିଙ୍ଗରାଜ ଇସ୍କନ୍, ଆଉ ହଁ ଯାଇଚି ଭୁବନେଶ୍ଵର ଏତିକି ବୁଲିଚି। ତା ଉପରେ ଆସିଲା ଆମର ବାଲେଶ୍ଵର ବାଲେଶ୍ଵରର ଚୋରାବାଲି, ଆଉ ପଞ୍ଚଲିଙ୍ଗେଶ୍ଵରା ଆ ଇମାମ ଜଗନ୍ନାଥ, ଟେମ୍ପୁଲ ଅର
ସେଇଟା ଇରମ୍ ପରା ଆ ଆଉ ରେମୁଣାରେ ବି ଅଛି ଏମିତି
ହୁଁ ଆଉ କ୍ଷୀରଚୋରା ଗୋ ଗୋପୀନାଥ ମାନେ ଯାଇଚି ତାପରେ ଖୋର୍ଦ୍ଧାର ଗୋଟେ ରେଷ୍ଟୁରାଣ୍ଟକୁ ଯାଇଥିଲି ତା ନାଁ କଣ ମୋର ମନ ନାହିଁ। ଶ୍ରବଣ ନା କଣ ଏଇ ଟାଇପ୍ ର ସମଣ ନା କଣ? ଅ ତାପରେ ବରହମପୁର ଅ ଯାଇଚି ଅ ବରହମପୁର ର ସିଦ୍ ଯୋଉ ସିଦ୍ଧଭୈରିବୀ ଅଛି। କଣ କଇଲେ ଗୋପାଲପୁର। ହଁ ଭିଟୁ ମଲ୍ ଯାଇଚି, ଏମ ବଜାର ଯାଇଚି। କେପି ଯାଇଚି ଆଉ ବିଶାଲ ଯାଇଚି। ଆଉ ରାମଲିଙ୍ଗେଶ୍ୱର ପାର୍କ, ବିଜୁ ପଟ୍ଟନାୟକ ପାର୍କ ଆଉ ବରହମପୁର ର
ଭୁବନେଶ୍ୱର।
ହଁ।
ନାଇଁ ଯାଇନି।
ଆଚ୍ଛା।
ଆଉ ଦେଇଦେଲି ଆମର ତ ଗୋଟେ ମାନେ ଏଇଠି ଅଛି ବରହମପୁର ରେ ଗୋଟେ ମନ୍ଦିର ଅଛି। କୃଷ୍ଣଙ୍କର। ହୁଁ ମନ୍ଦିର ନାଁ କଣ ମୋର ମନ ନାହିଁ କି ଗୋ ସେ କି ଗୋପାଳ ଗୋଟେ ମୋର ମନ ନାହିଁ। ମାନେ ମସ୍ତ ମନ୍ଦିର ଡା।
ଆନ୍ଚ୍ଛା।
ହୁଁ।
ଆଉ ଉ
ଆପଣଙ୍କୁ ମାନେ ଟ୍ରାଭେଲ କରିବା ପାଇଁ ମାନେ ବୁଲାବୁଲି କରିବା ପାଇଁ ମାନେ କୋଉଥିରେ ଯିବା ପାଇଁ ବେଶୀ ଭଲ ଲାଗେ?
ମତେ ତ ଆଡଭେଞ୍ଚର ମାନେ ଟ୍ରାଭେଲିଙ୍ଗ କରିଆକୁ ବହୁତ ମାନେ ଭଲ ଲାଗେ।
ହୁଁ ହଁ ମାନେ କୋଉଥିରେ ମାନେ ମାନେ ମୁଁ ମୋର କହିବା କଥା ହଉଛି କି ଆପ ଆପଣ ମାନେ କାର, ବସ୍ ବାଇକ୍ ୟା ବ ଟ୍ରେନ୍ ତ କୋଉଥିରେ ଯିବା ପାଇଁ ବେଶୀ ଭଲ ପାଆନ୍ତି?
ସେ ମାନେ ଦେଖିବାକୁ ଗଲେ ମତେ ଏରୋପ୍ଲେନରେ ଯିବାକୁ ଇଚ୍ଛା। ବଟେ ସେଇଟା କେବେ ହବନି।
ତ କଣ
ଅ ଆ ମାନେ ଆକାଶରେ ଉଡିବା ମଜା ଟିକେ ଅଲଗା। ତ ସେଥିପାଇଁ ଯିବାକୁ ଇଚ୍ଛା। ତ ସେଇଟା ଯେତେବେଳେ ସକ୍ସେସ୍ ହବ ସେତେବେଳେ ଜଣା ପଡିବ ମାନେ ମୋ ଡ୍ରିମି ଟା ବି ଫୁଲୁଫିଲ୍ ହେଇଯିବ ମତେ ଏବେକା ମାନେ ଯିବାକୁ ବୋଧେ ମତେ କାରେ ହିଁ ଯିବାକୁ ଇଚ୍ଛା।
ଆଛା ଯେହେତୁ ମୁଁ ବାନ୍ତି ପେସେଣ୍ଟେ।
ମୁଁ ଯାଏ।
ଆଚ୍ଛା ଯେହେତୁ ମୋର ବା ବନ୍ତି ହୁଏ ବସରେ କାରରେ ବୋଲୋରରେ ମାନେ ସବୁଥିରେ। ଉଁ ମାନେ ସେ ସବୁଥିରେ ବାନ୍ତି ହୁଏ ମୋର ମାନେ ଏମିତି ମୁଁ ଗୋଟେ ମାନେ ବ୍ୟକ୍ତି ମାନେ ଝିଅ। ମାନେ ଯୋଉଥିରେ ଗଲେ ବି ମୋର ବାନ୍ତି ହବ ବସରେ ଗଲେ ବାନ୍ତି ହବ କାର ରେ ଗଲେ ବାନ୍ତି। ବାନ୍ତି ହବ ବୋଲରରେ ଗଲେ ବାନ୍ତି ହବ ବାକି ବାଇକି ରେ ଗଲେ କି କିଛି ହୁଏ ନା ଅଟୋ ରେ ଗଲେ କିଛି ହୁଏ ନା ବାକି ଟ୍ରେନେ ରେ ଗଲେ କିଛି ହୁଏ ନା। ତ ମୋର ସବୁ ଜାଗା ଟ୍ରାଭେଲେ କରିବା ପାଇଁ ମତେ ବାଇକି ରେ ବେଶୀ ଜାଗା ଟ୍ରାଭେଲେ କରିବା ପାଇଁ ପସନ୍ଦ। ଯେହେତୁ ବାଇକି ରେ ଗଲେ ମାନେ ଏପଟେ ଖୋଲରେ ବସିବ ଦୁଇରେ ଭଲ ହାଲକା ପବନ ବାଜିବ ତା ସହିତ ସବୁ ଜିନିଷ କୁ ଭଲସେ ଦେଖି ହବ। ଯଦି ବିି ତମକୁ କୋଉ ଜାଗାରେ ବୋରିଙ୍ଗି ଲାଗିଲା ତ ତମେ ନିଜେ ଇଚ୍ଛାରେ ରହିପାରିବ।
ହଁ ଅଁ ଦେଖ ଟ୍ରେନେରେ ବି ଟ୍ରାଭେଲ କରିବ। ମାନେ ନିଜର ଗୋଟେ ପର୍ସନାଲ ରିଜର୍ଭସନ ହଁ ଭଲ। କିନ୍ତୁ ନିଜର ଗୋଟେ ଗୋଟେ ମାନେ ରିଜରର୍ଭେ ନ୍ ସିଟ୍ କରିକି ମାନେ ନିଜେ ହିଁ ମାନେ ଟ୍ରେନେ ଭିତରେ ଯଦି ମାନେ ଦି ଜଣ ବି ଲୋକ ଥାଆନ୍ତୁ। ତ ଟ୍ରେନେ ରେ ଟ୍ରାଭେଲେ କରିବା ଭଲ ଯଦି ବେଶୀ ଗହଳି ହେଇଥିବ ହେଲେ ଇଚ୍ଛା ନାହିଁ।
ହଁ କିନ୍ତୁ ଟ୍ରେନେରେ ବି ଅଲଗା ଟାଇପି ର କାରଣ ଟ୍ରେନେରେ ବୋ ମାନେ ଅଧିକ ଟାଇମି ଟ୍ରାଭେଲେ କରିବାକୁ ସୁଯୋଗ ମିଳେନେହିଁ ନା। ବହୁତ କମ ଟାଇମି ସୁଯୋଗ ମିଳେ ତାପରେ ଟ୍ରେନେ ରେ ବି ମାନେ ବହୁତ କମ୍ ସମୟରେ ତମେ ଅଧିକ ବାଟ ଯିବାର ଯାଇପାରିବ। ତା ସହିତ ଟ୍ରେନେରେ ଟ୍ରେନେରେ ଗଲେ ମାନେ କଣ ଟ୍ରେନେ ମାମ୍ ପୋଲ ଯୋଉଟା ଯାଇଛି ସେଟା ଆମର। ଅ ରାସ୍ତା ମାନେ ପାହାଡକୁ କାଟିକି କରାହେଇଚି ଯେହେତୁ ପାହାଡ ଭିତରେ ଯିବାର ଦେଖିବାକୁ ମାନେ ମାନେ ଅ ମାନେ ସବୁ ବସ୍। ଯେ ଗଲେ ବୋରିଂଙ୍ଗି ଲାଗେ ସେଇ ଜାଗା ରାସ୍ତାଘାଟ ବାଇକି ରେ ଗଲେ ବି ସେଇ ରାସ୍ତାଘାଟ। ଟ୍ରେନେରେ ଆମେ ଯେତେବେଳେ ଯାଉଚେ କଣ ନା ମାନେ ନୂଆ ନୂଆ କିଛି ଦେଖିବାକୁ ମିଳେ ଆମେ ପାହାଡ ଭି ଭିତରେ ରେ ଦେଖିକି। ଏବେ ଯୋଉ ଯାଉଛନ୍ତି କଳିଙ୍ଗ ଘାଟି ବା କି ଯେତିକି ଘାଟି ଅଛି ବା ଯୁଆଡେ ବି ଦୂର ଦୂର ଜାଗା ଯାଉଛନ୍ତି। ବାକି ଅଲଗା ଟାଇପ ର। ମାନେ ଏବେ ଆମେ ଆସିଚୁ ହୁଁ। ବାକି କୋଉ କୋଉ ମାନେ ଟ୍ରେନେ ର ପୋଲର। କିଛି ଠିକଣା ନାହି ନା ନଦୀ ଭିତରେ ବାକି ଆମର ବହୁତୁ। ତ ଆମର ଏବେ ସବୁ ଡ ମାନେ
ସତ୍ୟନଗରରୁ ଖଲିକୋଟ କୁ ତ ସେତେବେଳେ ଆମର ଗୋଟେ ଋଷୁକୁଲ୍ୟା ନଦୀ ପଡେ। ସେଇଟା ବି ଦେଖିବାକୁ ବହୁତୁ ମଜା ଲାଗେ।
ବାକି ହଁ ହଁ ତ ଆମୁକୁ ଦେଖ ଆମୁକୁ। ଯେ ଗୋଟେ ଖାଲିର ଯେହେତୁ ପୋଲ ଦେଖିଲେ ଏତେ ଭଲ ଲାଗୁଛି ତ। ଯେତେବେଳେ ପୋଲୋ ଉପରେ ଆମେ ଟ୍ରେନେରେ ଯାଉଥିବା ସେ ଜାଗାରେ କେତେ ଭଲ ନ ଲାଗିବ। ଟ୍ରେନରେ ଗଲେ କଣ କିଛି ନୂଆ ନୂଆ ଜିନିଷ ଦେଖିବାକୁ ମିଳେ ତ ଆଖି ସବୁବେଳେ କି ଛି ନୂଆ ନୂଆ ଜିନିଷ ଦେଖିଆକୁ ବହୁତ୍ ପସନ୍ଦ କରେ। ଆମେ ରାସ୍ତାରେ ବାଇକ ରେ ଏବେ କଣ ବ୍ରହ୍ମପୁର ଭୁବନେଶ୍ଵର ଯେବେ ବି ଯିବା ତ ସେଇ ରାସ୍ତା ସେଇ ଗଛ୍ ଇଚ୍ଛା ପତ୍ର
ତ ଏତେ ବି ଶାନ୍ତି ଲାଗେନି। ମୁଁ ଟ୍ରେନ ରେ ବେଶ୍ ଶି ଟ୍ରାଭେଲ୍ କରେ ନା ତ ମତେ ବହୁତ୍ ଭଲଲାଗେ।
ହଁ ଟ୍ରେନରେ ଗଲେ ଏଠି କଣ ନା ମାନେ ନେଚୁରାଲ୍ ଜିନିଷ ଦେଖିବାକୁ ମିଳେ ତା ସହିତ ବହୁତ ଦିନ ପରେ ତ ବାକି ଟ୍ରେନରେ ମାନେ ଟ୍ରେନ ର ଶବ୍ଦ ସହିତ ବାକି ଆଉ ବାକି ନେଚୁରାଲ ତ ଅଧିକ ଟିକେ ଭଲ ଲାଗେନି ଟ୍ରେନ ରେ ଟ୍ରାଭେଲ କରିବା ପାଇଁ।
ହଉ ମ୍ୟାଡାମ୍ ଆମର ଏବେ ଟାଇମ୍ ହେଇଯାଇଚି ମୁଁ ରଖୁଚି।
ହଁ।